ହଁ।
ହଁ ତାପରେ ବି ଆଉ ଗୋଟେ କୋଟ କଥା କଣ କହିଲୁ ମତେ ମୋର ଟିକେ ଭାରି ବେଶି ତମ ଶିଖିବାକୁ ଇଚ୍ଛା ମାନେ ରେଜିଷ୍ଟର ରେ ତାପରେ ଯୋଉ ହେଇଟା କଣ ଆଇସି? ଆଉ କଣ୍ଟ୍ରୋଲ ର ଏଇରା ସବୁ ଜିନିଷ ର ଶିଖିବା ଭାରି ଇଛା! କିନ୍ତୁ କଣ ଶିଖେଇବେ ସେଠି?
ମୁଁ ତ ସେଇୟା ତତେ ପଚାରୁଛି। ଦେଖେ ମତେ କାଁ ଲାଗୁନି ସେରା ଶିଖେଇଲା ଭଳିଆ। ସେ ଦେଖ ଯୋଉ ଶି
ମାନେ ଧର ଗୋଟେ, ମୁଁ ଗୋଟେ ଧର ମାନେ ଟିଭି କି ବୁଲିଦେଲେ, ତର ସବୁ କମ୍-କମ୍ପନୀଟି ବିଷୟରେ ଜାଣିଥିବେ ଯେମତି। ଏ କମ୍ପୋନେଣ୍ଟ ଟା ଏଠି କାଇଁ ଲାଗିଛି କ ଜାଣିପାରିବି-ଇ?
ହୁଁ, ମୁଁ ହେଇପାରିବି ହଁ, ହଁ, ହଁ କାନ୍ ଆମ ଯୋଉ ମାମୁଁ ଜଣେ ଥିଲେ। ଆମର ହେଲା ସିହ୍ନା ଅଛନ୍ତି-ଇ ଇଏରେ ବାହାରେ ଅଛନ୍ତି। ଆଉ ସିଏ କଁ କରଛନ୍ତି କହିଲୁ? ଆମର ଯୋଉ ମୋବାଇଲ ଫୋନ ରହୁନି ହେଲା, ତା ପିସିବି କାମ କରୁଛନ୍ତି ପିସିବି ବୁଚୁ ନା ବୁଝୁନୁ? ତ ସିଏ ମତ୍ ମତେ କହୁଛନ୍ତି କି ମତେ ଇ-ବାହାରେ ଏତେ ଟଙ୍କା ପାଉଅନ୍ତି ଅବଶ୍ କିନ୍ତୁ ଇଚ୍ଛା ହଉନି ରହିବାକୁ, ହେଲା। ଭାବିଚି-ଇ ଯେତିକି ପଇସା ହେଇଗଲା ହେଇଗଲା ଓଡିଶାକୁ ଆସି ଗୋଟେ ମୋବାଇଲ ସପ ଦୋକାନ ଦେବି ଚାଲିବ ନା ଚାଲିବନି ମୁଁ ଜାନିଚନାଁ ମୁଁ ପିି ସି ବି କାମ ସବୁ ଜାଣିଛି ମୁଁ କିଲ୍ କେମତି ନା ମୁଁ ଗୋଟେ କ ପିସିବି ତିଆରି କରୁଥିଲି ଟି! ତାଙ୍କର ସବୁ ସେକ୍ସନ ରେ ଥାଆନ୍ତି। ଇଏ ପିିସିବି କାମ କରନ୍ତି ପିି ସିଲ୍ ପିସିବି ରେ ଯେତକ ରହିଲା! ତା ଭିତରେ ଇଏ କରନ୍ତି। ଚାଲିବ ନା ଚାଲିବନି ମାନେ ତୁ କଁ କହୁଚୁ ଦେଲେ ଚାଲିବ-ଅ।
ମାର୍କେଟରେ କଣ ଅବୁ ଅଛନ୍ତି-ଇ?
ଶୁବାଉନି
ଏ ମାର୍କେଟରେ କଣ ଅଭାବୁ ଅଛନ୍ତି?
ସେଇଆ ତ ସେଠି ଗୋଟେ ଥାଟି ଭଳିଆ ପାଉହନ୍ତି। ହେଲା ମାସୁକୁ। ଏଠି ଗାଇଲେ ଏ-ସେଇଆ ପା ମୁଁ କହୁଛି, ମୁଁ କହିଲି କାହିଁନା ଯମା ଭଲ ଲାଗୁନି। ପିଲାଟା ବା ଏତ ବାଟ ରହୁଛି ନା! ତାର କିଏ ନାହାନ୍ତି? ବୁଝୁଛ ନା ବୁଝୁନ୍
ମୋତେ ସୋ ଛାଡେ, ମୋତେ କିନ୍ତୁ ଥୁ ଏଇ ପିସିବିି ତର ଗୋଟେ-ଏ କାପାସିଟିର ୟୁଜୁ ପିସି ଟିଭି ୟୁଜୁ, ରେଜିଷ୍ଟ୍ରର ୟୁଜୁ କୋଉଠି କେମ୍ ଲାଗିବ କଁ ପାଇଁ ଏଠି ଏତିକି ରେଜିଷ୍ଟ୍ର ଲାଗୁଛି? କି ଅଧିକ ଲାଗୁନି, କମ ଲାଗୁଚି, ଏ ବିଷୟରେ ସବୁ ଜାଣିଆର ଅଛି।
ହଁ, ଜାଣିଦବୁ, ଜାଣିଦବୁ ହଁ। କହିଦେ ସେରା ତୁ ଷ୍ଟାର୍ଟିଂ ରେଜିଷ୍ଟ୍ରାନ କଁ କୋଉଠି କଁ ପାଇଁ ଲାଗେ ବସ୍ ଷ୍ଟାବ୍ଲେଜର କଣ? କାପାସିଟର କଣ ସବୁ ସେରା ବେସିକ ଜିନିଷ ତାର। ବୁଝୁଚନା ଯେମତି, ଗଣିତରେ ଏକ ଦୁଇ-ଇ ଏ ଆଇ ଟି ଆଇ ରେ ସେରା ହେଲା ବେସି। ସେରା ସବୁ ପଡିବ ଜାଣୁଚନା।
କଇଲେ ଡିପ୍ଲୋମା କଲେ କଣ ଆଣିବୁ?
ଦେଖେ ମୁଁ କହିଦଉଛି। ଆଇ ଟି ଆଇ, ଡିପ୍ଲୋମା, ବିଟେକ୍ ହେଲା ତିନିଟା ଯୋଉ ରହିଲା ତୁ ବିଟେକ କରୁଚୁ ହେଲା। ଯ-ଯଉ ମାନେ ଟ୍ରେଡ ମାନେ ସବୁ ସେକ୍ଟରରେ ଅଲଗା ଅଲଗା ଥାଏ ହେଲା, ଗୋଟେ ତତେ ମୁଁ ହେଲା ଗୋଟେ ଇଞ୍ଜିନିୟର ହେଲା, ମତ୍ ମତେ କୁହାବ ଗୋଟେ-ଏ ମୁଁ-ଗୋଟେ ମୁ-ଗୋଟେ ଭାବ୍ ବିକି କରିବି କଁ କଇଲୁ, ଗୋଟେ ମେସିନ୍ ତିଆରି କଲି ହେଲା। ମୋ ମୁଣ୍ଡରେ ମାନେ ଭାବୁଥା ମୁଁ ବିଟେକ କରୁଛି ମାନେ ମୁଁ ଗୋଟେ ମସେ ମନକୁ ଭାବି ଏମିତି କମ୍ବୋନେଣ୍ଟ ଏଇଟା ହବ ଏଇଟା ହବ ମାନେ ସେଇଭଳା ଗୋଟେ ପ୍ରିଣ୍ଟ ଦେଇଥିଲି ବୁୁୁଚୁନା ବୁଝୁନୁ। ଗୋଟେ ମନରେ ଯେମିତି ଘରର ନକ୍ସା ଯେମିତି ମୁଁ ଜଣେ ନକ୍ସା ଦେଇଥିଲି। ହେଲା ବୁ ସିଏ ହେଲା କିଏ କହିଲୁ ଇଞ୍ଜିନିୟର ହେଲା, ବିଟେକ ଆଲା କଉଚି ହେଲା ଡିପ୍ଲୋମା ନୁଁଅ। ଡିପ୍ଲୋମା ମାନେ ହେଲେ କଣ? ମାନେ ସେଇ ପ୍ଲସ୍-ପ୍ଲ ଡିପ୍ଲମା କଁ ଆଇ ଟି ଆଇ ଉପ ଲେବଲେ ଡିପ୍ଲମା ଆଉ କିଛି ନାଇଁ ହେଲା। ଏ ପ୍ଲସ ଟୁ ଗ୍ରାଜୁଏସନ୍ ପ୍ଲସ୍ ଟୁ ତାପରେ ଗ୍ରଜୁଏସନ୍ ସେଇଭଳିଆ ପାଠଟିିକେ ଅଧିକ ପଢିବ, ଆଉ ଡିପ୍ଲୋମ୍ ଡିପ୍ଲମା ଆଇ ଟି ଆ ବାଲା କଁ ରହିଲେ? ମୁଁ ସିନା କହିଥିଲି ଏମତି ଏଇଟା ଏ-ଏଇିଠ୍ ଲାଗିବ ହେଲା, ତମେ ମାନେ ମ୍ୟାନୁଫାକ୍ଚର କରିବ ବୁଚନା ବୁଝୁନା। ଯେମତି ମିରା ମିସ୍ତ୍ରୀ ଜଣେ ଥାଏ ମେନ୍ ମିସ୍ତ୍ରୀ କହିଦବ୍ ଘରଟା ଏମିତି ହବ ହେଲା ରାଜମିସ୍ତ୍ରୀ ଯିଏ ତା ପରେ ଯଉମାନେ ଥାଆନ୍ତି ତ ଘରଡା ତିଆରି କରିବେ ନା ମିସ୍କି ତା ନସ୍କା ଦେଦବ ତାପରେ କୋଉଠି କଁ ଜେଗାରେ ଲାଗିବ ଇଏ ଲାଗିବ ସେମାନେ କଁ କହିବେ ୟେମ୍ ତା ତଳ ଲୋକ୍ ମୁଁ କହିବି, ଏରା ଆଇ ଟି ଆଇ ମାନେ ସେଇଆ। ସେ ସେମିତି କହିଲା ଟିଭି ଟା ଏମିତି ହେବ ଇଏ ହବ। କଉ ଜାଗାରେ କଉ କମ୍ପୋନେଟ ଲାଗିବ? କଣ ଲାଗିବ? ତ ମେହେଲା କଣ ସେଇ ଯ ଫିଟ୍ ଫାଟ୍ କରିବ। ଏଇଟା ଗୋଟେ ଇସିଜି ହେଲା ଇସି ଟା ତମେ ତିଆରି କଲ। ଆଉ ଥୋଡ଼ି ନା ସେ ଇଞ୍ଜିନ ମାନେ ଇନ୍ ଇଞ୍ଜିନିଅର କୁ ସବୁ କରିକି ଦବ ତତେ ପିସିପି କରିକି ଦବ। ସେ ଖାଲି କହିଦବ ଉପରୁ ଉପରୁ ଏଇଟା ଏମିତି, ଏଇଟା ସେମିତି, ଏଇଟା ସେମିତି। ଏ ଅନ୍ ଡୁଡିଜାଇନ ଟା ଏମିତି ହେବ। ମ୍ୟାନୁଫେକ୍ଚର ଟା ତୁ କରିବୁ। ହଁ।
ବ୍ଲୁ ପ୍ରିଣ୍ଟ ସେ ବନେଇକି ଦବ ଗୋଟେ। ନା ଇଞ୍ଜିନିଅରଙ୍କ ବ୍ଲୁ ପ୍ରିଣ୍ଟି କରିବାଉ ପ୍ଲାନିଂ କରିବା ଜିନିଷଟା ଏଇଥିପାଇଁ ଲାଗିବ। ଏଠି ହଉଚି ଲାଗିବ।
ହଁ।
ହଁ ଯେ ଡିପ୍ଲୋମା କଲେ। କଣ ଫାଇଦା
ଡିପ୍ଲୋମା କଲେ ତୁ ଟିକେ ଆ ଅଧିକ ଜାଣିଦବୁ ହେଲା ଯେମତି ଗୋଟେ ପର୍ଟିକୁଲାର ଜିନିଷ ପାଇଁ ଇଏ ହେଲୁ। ଡିପ୍ଲୋମା କଇଲେ ସେଇଆ ଏଥର ମୁଁ କେବଳ ପଢିଛି। ପିସି ପିସି ପି ଉପରେ ପଡୁଛି ହେଲା। ଡିପ୍ଲୋମା କଲେ ଅଧିକ ଟିକେ ଜାଣି ଦେବି ତା ବିଷରେ କଣ ପିି ସି ବି ଜାଣିଛି ଏଇଟା ବି ତାର ଅଧିକ ଡିଷ୍ଟାନ୍ସ ରହିଲା ଏତେ ଏତେ ମାନେ ଆଉ ଟିକେ ଡିପ୍ଲି ରିସର୍ଚ୍ଚ କରିବୁ ଯେମିତି ପି ଜି ପି ଏ ଯେମିତି ସେଇ ଭଳିଆ ଏଇଟା ଆଇଟି ଡିପ୍ଲୋମା ଆଉ ମାନେ ଲେନ୍ଥ କିଛି ନାହିଁ ଏମିତି ଆଦ ରେ କିଛି ନାହିଁ କି? ତା ଦେହରେ କିଛି ନାହିଁ ଡିପ୍ଲୋମାରେ କଣ ରହିଯାଉଛି କହିଲୁ ଆଇଟିରେ ଏରା ରହୁନି କହିଲୁ ଗାଡି ଫାଡି ରହୁନି ଆଇଟି ଆଇ ରେ ଆଇଟି ଆଇରେ ଇଲେକ୍ଟ୍ରିକାଲ ରହିଲା ତୁ ଡିପ୍ଲୋମାରେ ତୁ ଯିବୁ କଣ କହିଲୁ? ଯେମିତି ଆମର ଗାଡି ହେଇଗଲା ଟ୍ରକ୍ ହେଇଗଲା ଟ୍ରକ୍ ଇଞ୍ଜିନ୍ ହେଲା ବୁଝୁଚୁ ନା ବୁଝୁନୁ ଇଏ ରହିଲୁ ମାନେ ଅଟୋମୋବାଇଲସ ଉପରେ ପଡୁଛି ଡିପ୍ଲୋମା ହେଲା। ଆଉ ଆଇଟି ଆଇ ସେକ୍ଟରରେ ଯଦି ଆସିଲୁ ହେଲା ତ ତୁ କହିବୁ ମୁ ଇଲେ ଟ୍ରିକାଲ ଉପରେ କରିବି ମାନେ ଆର ଉପର ଜିନ ଟା ପଢିବୁ ବୁଝିଲୁ ଟି ନା ବୁଝିପାଇଲୁନୁ ଡିପ୍ଲମା କେତେ ପର୍ଯନ୍ତ ହେଲା ଡିପ୍ଲମା ର ଆଉ ତୁ ଯଦି ଇଞ୍ଜ ଡିପ୍ଲମା ପିଲା ପ୍ରାୟତଃ ଡିପ୍ଲୋମା ସେଇଥିରେ କରନ୍ତି ନାଇଁ ସେ କହନ୍ତି ଆଇଟି ଆଇ ତ କରିଦବୁ କରିଦେବୁ ଏତେ କାଇଁ ଆଇ ଧରିକି ଆଇଟି ଆଇ କରିବୁ ଡିପ୍ଲୋମା କଲେ ତାରି ଉପରେ କରନ୍ତି। ଆଉ ବିଟେକ୍ ତାର ଅଲଗା ଇଞ୍ଜିନିୟରିଂ ତାର ବିଟେକ୍ ଅଲଗା କହିଲି ଆଉ।
ଏ ଯୋଉ ସାରଙ୍କ ପାଖକୁ ଯାଇଥିଲି। ଯେ ସା ସାର ମ ଯାଇଥିଲି ମତେ କହୁ ମୁଁ କହିଲି ସାରେ ଏମିତି ଏମିତି ଆଉ ଘରେ ସାର ବି ତା ଗୋଟେ ମିଛରେ କହିଦନ୍ତି ନାଇଁ ଇ ରୋଜଗାର କରି ଫ୍ୟାମିଲି ଚଳଉଛି ହେଲା। ମୁଁ ବି କହିଲି ମୁଁ ପଇସା ଟିକେରେ ଅସୁବିଧା ରହିହବ କି ନାହିଁ ସେ କଥା ଭାବିକି କହିବି। ତମେ ଏମିତି ପଇସା ପତ୍ର କଥା। କାମ ଦେଇଦବୁ ଦଶ ପନ୍ଦର ହଜାର ଆମେ ଯୋଉଠି ବି ତମକୁ ଗୋଟେ କାମ ଦେଇଦବୁ
ଆଉ ଆ ଆଉ ଗୋଟେ କଥା କହିଲେ କହିଲେ। ଦେଖ ତମେ ଏମିତି ପଇସା ପଛରେ ପଡିବ କ୍ୟାରିଅର କେତେବେଳେ ବନେଇ ପାରିବନି।
ହୁଁ।
ପଇସା ଏଇନେ ଅସୁବିଧା ଅଛି ଏଇନେ ସୁବିଧା ତାକୁ ଟିକେ ସେଥିରେ କର ଭବିଷ୍ୟତ ଇଏ ହେଇଯିବ ମତେ ଏମତି କହି ମୋଟିଭେ ଦେଲେ ଆଉ ହ ହ ଭଲ ବ୍ୟବହାର କର ଆ କଥାବାର୍ତ୍ତା ହେଲେ ଆମକୁ କାର ରେ ପିକଅପ୍ କଲେ ପୁଣି କାର ରେ ନେଇକି ଆସି ଛାଡିଲେ ଏମିତି କଥା ହଉ ଓ।
ଟିଚର ଆକୁ ଭଲ ବ୍ୟବହାର କରିବେନିିଲ ସେ ଦେଖି ତତେ କିଛ ଠିକ ଲାଗୁଛି। ଇଏ ଘରେ ଆଗ ତୋ ପ୍ରାୟ ତୁ ଯୋଉଠିକି ଯାଉଛୁ ଇଏ ପାଇଁ ଶିଖିବାକୁ ସେଇଟାକୁ ଦେ ସେକେଣ୍ଡ ଏଇଟା ବୋଧେ ହେଲା ବୁନ ବଛୁନ ଆଉ ତୁ ଯୋଉ କହିଲୁ ମତେ ଗୋଟେ କଥା ଶହେ ଜଣ ରୁ ତୁ ଯଦି ଦଶ ଜଣରୁ ଶହେ ଜଣରୁ ଦଶ ଜଣଙ୍କ ଭଳିଆ ବିପେଡ଼୍ କରୁ ଦେଖିଛୁ ତୁ ଆଖିରେ?
ହଁ ଆମ ବଳଙ୍ଗା ସାଇଡରେ ବୋଧେ ଏଟି କି ସେଭେନ୍ତି ପରସେଣ୍ଟ ପିଲା
କରୁ ହନ୍ତି? ବିପେଡ ଓଡିଶାରେ ସିଟ୍ ଦେଢ଼ଶହ ଟା ମାତ୍ର କରି କରି କଉଠି କାହା ପାଖରେ କେତେ ପଇସ ପ୍ରାଇଭେଟରେ ବିପେଡ କଲେ ଅ ଆଠ ଲକ୍ଷ ଚାରି ଲକ୍ଷ ଖର୍ଚ୍ଚ କେ ଏତେ ଏଇଠି ଅଛନ୍ତି କରିଦବାକୁ ବା ସେ ବିପେଡେ ନୁହଁ ବି ଡି ହେଇଥିବ।
ବିପିଏଡ୍ ଏବେ ପରୀକ୍ଷା ଦେଇକି ପ କ୍ରାକ୍ କରିକି ଗଲା ଛଅ ମାସ ତଳେ।
କୋଉଠି କି ଗଲେ?
ବିପିଏଡ୍ ଏକ୍ସାମ ଦେଇକି ପାଇଗଲା ତାଙ୍କର ସବୁ ସାର୍ଟି ଫିକେଟ୍ ଅଛି ତ କବାଡି ଫବାଡି ଏଣ୍ଟାର କଣ କଣ ସବୁ
ହଁ।
ଏ ସବୁ ସ୍କୋପ ପାଉଯାଉନି।
କୋଉଠ ପାଇଲା ଓଡିଶାରେ ତ ମାତ୍ର ଦେଢଶ ସି ଟ୍ ଆମ ପଟେ ମୋ ସିନିୟର ସବୁ ଇଏ କରିକିନ୍ତି କଣ କହିଲୁ ନ୍ୟାସନାଲ ଖେଳିଚନ୍ତି। ଆଙ୍କର କଣ ସାର୍ଟିଫିକଟ ହେଇଗଲା। ସେମାନେ ପାଉନାହାନ୍ତି ଫୁଣି ବିପିଏଡ୍ ରେ କଣ କହିଲୁ ପରୀକ୍ଷା ନାହିଁ। ଏଇ ସାର୍ଟିଫିକେଟ ଦେବେ ଆଉ ମାର୍କ କରିବେ ମୋ ଆମ ଏ ସମ୍ପୁରରେ ଯୋଉ ଏ ଯୋଉ ସମ୍ପୂର୍ଣ ବରାଗୁଡ ଯୋଉମାନେ ପାଇହିନ୍ତି କବାଡିରେ ସେମାନେ ସବୁ ମାଟ୍ରିକରେ କେତେ କହିଲୁ ନାଇଣ୍ଟି ପରସେଣ୍ଟ ଏଭବ। ବୁଝୁନୁ ମୁଁ ମୁଁ ଯୋଉମାନେ ବରାଗୁଡିରେ ପା ଆମ ଏଠି ପାଇନାହାନ୍ତି ଗମେଣ୍ଟରେ ଯୋଉମାନେ ପାଉନାହାନ୍ତି। ତୁ ମାଟ୍ରିକ କେତେ କହିଲୁ ନାଇଣ୍ଟ, ଏଇଟି ଏ ନାଇଣ୍ଟି ପରସେଣ୍ଟ ଏଭବ ମଜା କରୁନି ସତରେ।
ହୁଁ ହୁଁ ହୁଁ। ହ।
ଗୋଛି ନାଗୁଚନ୍ତି। ସିଏ ଆଉ କଣ ମୁଁ ନହେଲେ ମୁଁ ତ ପାଇଯାଆନ୍ତି। ସାର୍ଟିଫିକେଟ ମୁଁ ବାହାର କରିଦେବିନି ଖେଳିକି। ଏମିତି କହିଦେଲେ ବାହାର କରିଦେବେ ଲଗେଇଦେବେ କିନ୍ତୁ ମେନ୍ ହେଲା ମାର୍କ ମୋର ମାର୍କ କମ୍ ବୁଲୁ କଟି ଯାଉଚି। ମୋ ସିନିୟର ତେ ସେ ନ୍ୟାସନାଲ ଖେଳନ୍ତି କୋଉଥିରେ କହିଲୁ ରଗବି ଜାଣିଚୁ ରଗବି ଖେଳ?
ହୁଁ ହୁଁ
ଯୋଉ ବଲ ଟା ଧରିକି ଫିନାଇଲ ବି ଥାଏ ମାନେ ବାଡ ହେଇ ପାରିବ ଆ ସେତେ ପାଇଛନ୍ତି।
ହୁଁ।
ଏଗଲୁ। କଥା ସେଠୀ ନାଇଁ ଦେଖାଯାଉ ଏ ମେନ୍ ହେଲା ତାଙ୍କର ମୁଁ ଚିହ୍ନା ପରିଚୟ ବାବାଙ୍କର ଅଛି ନା। ଏ ସବୁ କଲେଜ ଗଲେ ଚିହ୍ନା ଇଏ ଚିହ୍ନା କାଳେ କିଏ ରଖିଦବ। ଅ ସେଇଟା ଗୋଟେ ମନେରେ ଅଛି।
ହଁ ହଁ ଦେଖେ ତୋତେ ଯଟା ଭଲ ଲାଗିବ ଆଉ।
ହୁଁ ନହେଲେ ବିପିଏନ୍ ନହେଲେ ତତେ ବିି କହିଥିଲି ଇଏ କଥା। ଆ କଣ କହିଲୁ ଏ ଏ ଏଜୁକେସନ ଲାଇନରେ ପକେଇବା ପାଇଁ। ତମକୁ ନା। ପିଜି ରେଜଲ୍ଟ ଟା ମୁଁ ଏପର୍ଯ୍ୟନ୍ତ ବାହାରିନି ମୁଁ ଜାଣିପାରୁନି।
ପିଜିଫିଜି।
କଣ?
କିଛି କରିବ ବୋଲି କହୁ-
କଣ ହ ବା କରିବି ପା।
ଉହୁଁ।
ଇଣ୍ଟିଗ୍ରେଟେଡ ପିଜି କରିବି।
ସେଥିରେ ବି ସ୍କଲାରସିପ ଅଛି ଜାଣିଛୁ ନା।
ହଁ ବା ମୁଁ ଜାଣିଛି ସେତେ ତ ମିଳୁଛି ନଅ ହଜାର ଲେଖାଏ ନହେଲେ ବର୍ଷକୁ
ଆଡମିସନ କେତେ ହଜାରେ କହିଲୁ?
ଦୁଇ ଦି ହଜାର ତିନି ହଜାର
ଆରେ ବାପରେ କୋଉଠି କରିବୁ?
ସୁୁହା
କୋଉ କଲେଜ୍ ରେ କରିବୁ ସରି କୋଉଠି କରିବୁ ଆମର
ସୋହା ୟୁନିଭର୍ସିଟି ବଡ଼ କ୍ୟାମ୍ପସଟା ସୋହାରେ
ଓ ହୋ ସେଟା କୋଉ ଦେଶ?
ସୋହା ଭୁବନେଶ୍୍ୱରରେ।
ହ ହ ଛାଡ ବି ସେଇଟା ନା ସେଇଟ ନା
ସୁଭମ୍
ହୁ ହୁଁ
କଣ କହିଲୁ?
ହୁଁ
ସୋହା ରେ ତୁ କରିବୁ ଯଦି କହ ତୁ ବି କରିଦବୁ ଡାଇରେକ୍ଟ
ଛାଡ଼ ଛାଡ଼ ଛାଡ଼ ଛାଡ଼ ନାଇଁ ସେ କଥା ନାହି। ଆରେ ମୋର ବା ଦେଖୁଛୁ ମୁଁଗୋଟେ ଆଇଟି ଆଇ କଲି ମୁଁ ଆଡେ ମୁଣ୍ଡ ଚଉକ କଣ ନାହିଁ କଣ କରିବି? ଆଉ
ହେ ଦେଖେ ଭାବେନି ଆଉ କିଛି। କ ଆଡମିସନ୍ କରିଦେଇଛୁ ଭଲ ଆଉ କିଛି ଭାବେ
ସେ କଣ ହଉଛି ଯାଇଁଲୁକି।
ହଁ
ହଉ ଦେଖଏଠି ଆମର ଏପଟକୁ ଗୁଡେ ପିଲାଯିବେ।
ହଁ
ପାଞ୍ଚ ସାତ ଜଣ ସାର୍ କହୁଛନ୍ତି ମୁଁ ଯାଇକି ବୁଲେଇକି ତାଙ୍କୁ ଆଣିବି।
ଆଉ ସାର୍ ନଗଲେ ଅସୁବିଧା ନୁହଁ କେତେ କି ଅସୁବିଧା ସୁବିଧା ହବ ମାନେ ତୁ ନେଇକି ଯିବୁ?
ମୁଁ ତାଙ୍କୁ ନେଇକି ଯିବି।
ଦେଖେ ମୁ କିଛି କହୁନି ତୁ ଜାଣିଥିବୁ।
ସାରଙ୍କର ସବୁ ଅବଦାନ ଗାଡିଆନ ଫାଡିଆନ୍ କଥା ହୁଏ କିନ୍ତୁ ମୁଁ କାଲି ଯିବି କ୍ୟାମ୍ପସ ଟା ଦେଖେଇବି ଖେଳିବି ଆଉ
ହଁ
ସେଠି ବି ଲକ୍ଷ୍ମୀ ଲକ୍ଷ୍ମୀ ବସ୍ ସୁବିଧା ଅଛି ରେ ସେଉଠି ଯାଇକି ସେଉଠୁ ଆସିବୁ।
ନାଇ ଘର ଯାଏ ଆମର ଅଛି ବାଟ। ନାମର ଏଇଠି କି?
ହୁ ଡାଇରେକ୍ଟ ଆମ ଲୋକେସନରେ ଆସିକି ଓଲ୍ହେଇବୁ ଆଉ!
ଆଚ୍ କୋଉଠି?
ହଁ ହ ଆଉ ସେଠି ଏମତି ସବୁ ବସ୍ ଚାଲୁଛି। ନାଇଁ ନାଇଁ ଏଠି ନୁହଁ ଆମର ବଜାର ଉପରେ ବୁଝି ପାରିଲୁ ତ।
ହଁ ବୁଝିଲି।
ହୁଁ ନାଇଁ ଶିଖେ ମୁଁ ସିପଡରେ ସେଟା ଘର ଆଡେ। ବଜାର ଉପରେ ଆମେ ରହିଲୁ ଆସିକି।